ହଁ।
ହେଲୋ‌।
ହଁ।
ହଁ ଆଣ୍ଟି କଣ କରୁଛନ୍ତି?
କଣ କରିବି ଏଇଟି ଟିକେ ଫୋନ୍ ଦେଖୁଥିଲି ଆଉ।
ଓ ହୋ ଆଉ ଖିଆ ପିଆ ସରିଲାଣି?
ପିଆ ସରିଗଲାଣି ତମର?
ଆମର ଏଇନେ ଜଷ୍ଟ୍ ସଇଲା ଆଉ।
ଓ ହୋ ସରିିଗଲାଣି ତାହେଲେ?
ହଁ।
ସମସ୍ତେ ଖାଇ ପି ସାରିଲେଣି?
ହଁ ସମସ୍ତେ ଖାଇ ପି ସାରିଲେଣି।
ଅଛା। ଆଉ ଦିନେରେ ଶୁଅନା ଶୁଅନି?
ନାଇଁ ଆମର ଏଇନା ଜଷ୍ଟ୍ ସଇଲା ପା ଖାଇକି ଏଇନା ଜଷ୍ଟ୍ ଆସୁଥିଲୁ ସବୁ।
ଆଉ ଦିନେରେ ଶୁଅଟି ନାଁ ନାହିଁ ଶୁଅନି?
ନାଁ ସେମତି କିଛି ଠିକ୍ ନାହିଁ ଆଣ୍ଟି। ଏ ବେଳେ ବେଳେ ଯଦି ଜଲଦି ଖିଆ ପିଆ ସରିଯାଇଥିବ ତ ଶୋଇବୁ ନହେଲେ ନାଇଁ।
ଓ ହୋ। ଆଉ କଣ କର ପୁଣି?
ଆଉ କଣ କରିବୁ ଏମିତି ପାଠ ପଢୁ ଖାଇ ପିଇକି ପୁଣି ଶୋଉ ଉଠିକି କଲେଜ୍ ଯାଉ।
ହଁ ହଁ ପାଠ ପଢୁଛ?
ଆଜ୍ଞା।
ଓ ହୋ। କଣ କଣ ପଢୁଛ?
ମୁଁ ଫରେନ୍ସିକ୍ ସାଇନ୍ସ୍ କରୁଛି।
ଓ ହୋ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି ଆପଣ ଭଲ ଅଛ
ହଁ ହଁ ଭଲ ଅଛୁ। ଆଉ ରଜକୁ ନୂଆ ଡ୍ରେସ୍ ଘରିଆ ସବୁ କରିଥିଲ ନା ନାହିଁ?
ହଁ କରିଥିଲି।
ଓ ହୋ। ବୁଲାବୁଲି କରିବାକୁ
ବୁଲାବୁଲି କରିବାକୁ ଆଉ କୁଆଡେ ଯାଇ ପାରିଲୁନୁ ଘଟ ଗାଁ ଯିବାକୁ ପ୍ଲାନିଂ ଥିଲା ହେଲେ ବର୍ଷା ହେଲା ତ ଆଉ ଯାଇ ପାରିଲୁନୁ।
ହଁ ହଁ। ନା ସେମିତି ତ ବର୍ଷା ହେଇ ନାହିଁ ଏମିତି ହୁଏ ତ ଛାଡିଯାଏ। ହ
ନାଇଁ ଏଇଆଡେ ବହୁତ ଜୋରେ ହେଇଛି ପୁରା ତିନି ଦିନ ପୁରା ଲାଗି ଲାଗିକି ବର୍ଷା ହେଲା।
ହଁ ନାଇଁ ଇଆଡେ ତ ସେମିତି ହେଇନି।
ଆଉ ଆପଣ ଯାଇଥିଲେ ନା ନାହିଁ କୁଆଡେ ବୁଲିବାକୁ ନା ଯାଇ ନାହାନ୍ତି?
କଁ କହିଲେ?
ଆପଣ ଯାଇଥିଲେ ନା କୁଆଡେ ବୁଲିବାକୁ ନା ଯାଇନାହାନ୍ତି?
କୁଆଡେ ବି ଯାଇନି ରଜ ଉତ୍ସବ ପଡିଥିଲା ଏଇଠି ଯେମ ଏମିତି ଯାଇକିରି ଆସିଲୁ ଭାରି ଘଣ୍ଟାକ ଭିତରେ। ଆଉ କୁଆଡେ ବୁଲା ବୁଲି ସେମିତି ଲଙ୍ଗ୍ ଲଙ୍ଗ୍ ଟାଇମ୍ ସେମିତି ନାହିଁ। ଏମିତ ଜଷ୍ଟ ଯାଇଥିଲି ଅପେକ୍ଷା କରି
ହଁ।
ଇଆଡେ ଆମର ଖରା ହଉଛି ଥିଲା ନା ଗୁଳୁ ଗୁଳି ବି ଜୋରେ ହଉଥିଲା। ଆଉ ସେଥିପାଇଁ କି
ଆଉ କେବେ ପୁରୀ ଫୁରୀ ଯାଇଛନ୍ତି ନା?
ହଁ ହଁ ପୁରୀ ଯାଇଛ ଏଇଏବେ ହବ ଏଇ ମାର୍ଚ୍ଚ ମାସରେ ଯାଇଥିଲୁ।
ଓ।
ହଁ। ମାର୍ଚ୍ଚ ମାସରେ ଯାଇଥିଲି।
ଆଉ କଣ କହନ୍ତୁ, ଆପଣଙ୍କ ଘରେ କଣ ରୋଷେଇ ଆସ ହେଇଥିଲା?
କଣ କହିଲେ?
ଆପଣଙ୍କର କଣ ଆଜି ରୋଷେଇବାସ ହେଇଥିଲା?
ଥିଲା ସୋୟାବିନ୍ ଫୁଲକୋବି ଆଳୁ ତରକାରୀ ହେଇଥିଲା। ଆଉ ଅ ପିତା ଶାଗ ଭଜା ହେଇଥିଲା କଲରା ଭଜା ହେଇଥିଲା।
ଓ ହୋ।
ହଁ ତମର?
ଆମର ହେଇଥିଲା ଆଜି ଶନିବାରେ ଆମର ପିଆଜ ରସୁଣ ହୁଏନି ଆମର ଆଜି ଥିଲା ଅରୁଆ ଭାତ ହେଇଥିଲା ଡାଲି ହେଇଥିଲା ଆଉ ଆଳୁ ଭ ତା ହେଇଥିଲା ଆଉ ମମି କଣ ତାର ପନିର କଣ ଗଟେ କରି ଥିଲା ଆଉ ଦହି କଣ ଗଟେ ଫୁଲ କଣ ଦହି ଫୁ ଦେଇ କଣ ଗଟେ କରିଥିଲା।
ପାଉ ପାମ୍ପଡ଼।
ଓ ହୋ।
ସାଧା ହେଇଥିବ ମେଞ୍ଚେ ଗୁରେ ଜିନିଷ ନହେଲେ ଖାଇ ହବନି।
ହଁ ହଁ ହଁ।
ଆଇଁଷ ହେଇଥିଲେ ଗୋଟେ ଜିନିଷ ହେଇଥିଲେ ଖାଇ ହେଇଯାଇଥାନ୍ତା।
ଆଜି ତ ଶନିବାର ନାଇ ତ ସାଦ ତ ହବ
ହଁ।
ଆଉ ସମସ୍ତେ ଶୋଇଛନ୍ତି ଘରେ?
ହଁ ମୋ ମମି ତ କଣ ଓଲରେ କଣ ମ ସିଲେଇ କରୁଛି, କଣ କରୁଛି ଆଉ ଓ ମୋ ଭାଇ ନା ଯୋଉ କଲେଜ ଆସି ତା ଲୋକ କ ଫୋନ ନଉଛ
ହଁ ହଁ। ହଁ ଏଇ ଆମର ହ ଆମେ ସେ ହଲୁ ତ ଜାଣିନୁ ଯାହାଉ ସେମାନେ ତ ଜାଣିଛନ୍ତି ବୋଲିଲେ କରୁଛନ୍ତି
ହଁ ମ ମମି କୁ ଆସିଛିରେ ସବୁ କରି
ହ ହଁ।
ଘରେ ବସିଛି କଣ କର ଯ ଏକୁ ଯାଇ ସୋ ସବୁ ଗଲୁଛି, ତ ତ ଆମେ ବାହାରକୁ ପଳଉଛୁ।
ହଁ ଭଲ ସବୁ କଣ ବୁଣା ବୁଣି କରନ୍ତି? ଡ୍ରେସ ପତ୍ର ହକା
ଆଉ ଯୋଉ କ୍ୟାପ୍ ଯୋଉ ପିନ୍ଧନ୍ତି ମଙ୍କି କ୍ୟାପ ମୋ ମମି
ହଁ ହଁ।
ଆଉ ଦେଖୁନାହାନ୍ତି ଯୋ କପୁଲି ରେ ଟଙ୍ଗେଇବା ପାଇଁ ଯୋଉ କରନ୍ତି ଚଢ଼େଇ ବସ୍
ହଁ ହଁ ହଁ।
ସେଇଦାମବି
ଡ୍ୟାମ ପଡିଆ କାମ ଗୋଟା କରଛନ୍ତି ଆଉ କଣ ବସି ବେ କାହିଁକି ଏଇଥରେ ସେଥି ନିଅତି ନା ନାଇ।
କଣ?
ସେଠି କିଏ ନିଅ
ନାଇ ଏଠି ସେମିତି କେଇ ନିଅନ୍ତିନି। କିନ୍ତୁ ଆମେ ହେମିତି ବିକ୍ରି କରୁନା ଆମେ ଖାଲି ଏମତି କରା ହୁଏ ଘରେ ଏମତି ମମି କ କରେ ହେରା ସବୁ ସଜେଇକି ରଖେ। ଯିଏ ଆସିବ ଘଳକୁ ଯାକୁ ଯାହା ଭଲ ଲାଗିବ ସେ ନେଇଯିବେ ଆମର ସେମିତି ବିକ୍ରି ହୁଏନି।
ହଁ ହଁ। ନାଇ ମୁଁ କହିଲି ବୋଧେ କିଏ ନଉଥିବେ କି କଣ?
ନାଇଁ ମ ହେରା କି ମୋ ମମି ସେମିତି ତ ହେଇଥିଲେ ମୋ ମମି କୁ ଯେମିତି ଆସିଛି ଆମ ମ ଆମେ ତ ବିକ୍ରି କରନ୍ତୁ।
ହୁଁ ହୁଁ ହଁ। ଏତେ ସୁନ୍ଦର ସୁନ୍ଦର ଜିନିସ ବନଉଛନ୍ତି ନା।
ହଁ।
କହିଲି ଏତେ ସୁନ୍ଦର ଜିନିଷ ବନଉଛନ୍ତି ତ।
ହଁ ଏଇ ଯୋଉ ଅଙ୍ଗନାବାଡି ମାନଙ୍କରେ କିନ୍ତୁ ନେଇଯାଆନ୍ତି ଯୁ ଆମ ଗାଁ ରେ ଆମେ ଯାଉ ଗାଁ କୁ ମୋ ମୋର ବଡ ବୋଉ ଅଛନ୍ତି ଅଙ୍ଗନବାଡ଼ି ଦିଦି ଅ ସିଏ ନେଇଯାଆନ୍ତି ତମ ଛୁଆ ମାନେ ମାନେ ଯୋଉମାନେ ଆସନ୍ତି
ହଁ।
ଓ ଦେଇ ଦବା ପାଇଁ ନେଇଯାନ୍ତି ହେଠି ସଜେଇବା ପାଇଁ ନହେଲେ ସେଇ ସ୍କୁଲ ରେ ବି ଯିଏ ଥିବେ ସେ ନେଇଯାଇ ନେଇଯାଆନ୍ତି।
ଏତେ ଟା ରଖିକି କଣ କରିବେ କହୁନାହାନ୍ତି?
ହଁ ହଁ। ସେମିତି ନେଇଯାନ୍ତି।
ହଁ ସେମିତି ନିଅନ୍ତି।
ହଁ ହଁ। ଆଜା ନାଇଁ ମୁଁ ଆଗଆଗେ ସବୁ ବୁଣତି ମୁଁ ଦେଖିଛି ନହେଲେ ଦୁଆର ମୁଣ୍ଡ ମାନଙ୍କରେ ଟଙ୍ଗାନ୍ତି। ମୋ ବୋଉ କଣ କରେ ମୋ ବୋଉ କଣକରେ ନା ଯୋଉ ଯୋଉ ଜରିଅଖା ସୂତା ନୁହକି ସବୁ ଡିଜାଇନ ଯୋଉ ସବୁ କଲରୀଙ୍ଗ ସୂତା ସବୁ ତା ଦିହରେ ତାରା ସବୁ ବାହାର କରି କି ସବୁ ଡାଲା ହରିକା ବୁଣେ ସିଏ। ଏବେ ଆଉ ନାହିଁ ସେଠିକାରେ ଆମେ ଯେ ଯେତିକି ଦେଖିଛୁ ସେତିବେଳେ ସେ ଡାଲା ଫାଲା ସେ ସବୁ ବୁଣେ ସେଟା ଭିତରେ ଯୋଉ କାଠି ଦେଇକିରି ସୂତା ଦେଇ ଗୁରଇଗାରେଇ ଏମତି ବୁଣତି ସବୁ।
ଓ ଆପଣଙ୍କୁ ସିଲେଇ ଫିଲେଇ କରି ଆସ ନା ନାଇଁ
ନାମ ମୋତେ ସିଲେଇ ଆସେନି
ଓ ହୋ ଡ୍ରେସ ଫ୍ରେସ କିଛି କରିଆସେନି?
ନା ନା ମୁଁ ଯାହା ଟିକେ ଟିକେ ଶିଖିଥିଲି ଡବଲ ସିଲେଇ ଯା ଟିକେ ଶିଖିଥିଲି ହୁକ ଟା ହୁକ ତା କାଜ ଟା କରିବା ଜାଣିଚି। ଆଉ ବଟମ୍ ତା କାଜ ଟା କରିବା ଜାଣିଚି ନହେଲେ ଆଉ କିଛି ନାଇଁ।
ଓ ମୋ ମମିକୁ ଆସୁଚି ଡେସ୍ ସିଲେଇ କରି ଆସୁଚି ସବୁ।
ତିଆରି କରି ଜାଣିଚନ୍ତି?
ହଁ ମମି ଜାଣିଚି।
ଭଲ ଆଉ ତମକୁ ଆଉ କୋଉଠି ଦବାକୁ ପଡୁନଥିବ ନାଇଁ?
ହେ ହାଁ ହେଁ ହାଁ ହୁଁ।
ସବୁ ତ ଜାଣିଚନ୍ତି ଆଉ।
ହୁଁ ଆମର ଇଲେଟ୍ରିକାଲ ଯୋଉ ଗୋଟେ ଅଛି ଯୋଉ ସିଲେଇ ମେସିନ ଯୋଉ କରନ୍ ଆ ସେଇଥିର ସେଇଥିରେ ଅଛି ସେଇଥିରେ ପ୍ଲକ୍ ଗେଞ୍ଜି ଦେବ ମମି ତାର ସେମତି ବସିକି କରେ।
ଓଃ ହୋ କିଏ?
ମୋ ମମି।
ହଁ ଯାହା ହଉ ଭଲ ଆଉ। ହୁଁ। ଯାହା ହଉ ଏତିକ ଜାଣିଛନ୍ତି।
ହଁ ସେ ତ ଏମିତି ମଝିରେ ମଝିରେ ଗୋଟେ ଦିଟା କରି ଦେଉଚି କାଳେ ଅଭ୍ୟାସ ଟା ଛାଡିଯିବ।
ଅଁ ହୋ। ଯାଇଥିଲେ ଶିଖା ଶିଖିବାକୁ ନା ଏମିତି ମନରୁ ଶିଖିଚିନ୍ତି ସବୁ?
ନାଇଁ ମୋ ମମି ମୋ ମମିକୁ ଛୁଆବେଳୁ ସବୁ ଉଁ ସେରା ଜଣା ଥିଲା। ସେ ଶିଖୁଥିଲା ଆ ତା ପରେ ମୋ ମମିର ମ୍ୟାରେଜ ହେଲା। ସେଟା ସେରା କିଛି କରୁନଥିଲା ତା ପରେ ଆମେ ଯେତେବେଳେ ବାହାରେ ଆସିକି ରହିଲୁ ଏକୁଟିଆ। ମମି ଏକୁଟିଆ ହେଇଗଲା ଆ ତ ନାଇଁ ପୁଣି ଏରା ସବୁ କରିବା ଷ୍ଟାଟ କଲା ତା ପାଇଁ ଗୋଟେ ଇଲେଟ୍ରିକାଲ ସିଲେଇ ମେସିନ ଦେ କିଣି ଦେଲେ ମୋ ଡାଡି। ଆଉ ସେ ଫୋନ ରୁ ଦେଖି ଖି ତା ପରେ ଶିଖିଲା ଆଉ। ଦେଖୁନାହାନ୍ତି ଆର ମେସିନ ରା ଟିକେ ଅଲଗା ଆଉ ଇଲେଟ୍ରିକାଲ ଟିକେ ଅଲଗା ନୁହେଁ କି?
ହଁ। ଫୋନ ରୁ ଦେଖିଲେ ଯଦି ଟିକେ ସେମିତି କିଛି ନଲେଜ ଆସନ୍ତା। ତାହେଲେ ମୁଁ ବି ଟିକେ କରନ୍ତି। ହୁଁ।
ଆପଣ ୟୁଟ୍ୟୁବରେ ମାରିକି ବି ଶିଖିପାରିବେ ଏମିତି।
ହଁ।
ହଁ ୟୁଟ୍ୟୁବରେ ତ ସବୁ ଶିଖା ଯାଉଚି। ମୋ ମମି ତାର ୟୁଟ୍ୟୁବ ଦେଖି ଶିଖିଚି।
ଓଃହୋ। ଆଉ ଦେଖିବା ମୁଁ ଟିକେ ଦେଖିବି ଆଉ। ଏବେ ବି ବୁଣୁଛନ୍ତି ନା ରେଷ୍ଟ୍ ନଉଚନ୍ତି।
ନାଇଁ ଏବେ ମମି ଖାଲି ଉଲ୍ ର କରିଚୁ ଆଉ। ହଉ ଆଣ୍ଟି ମୁଁ ରଖୁଚି ଆଁ ପରେ କଥା ହେବା।